ହଁ ଶୁବୁଚି?
ହଁ ହଁ ଶୁବୁଚି।
ଓହୋ ଆଉ ଖାଇସାଇଲଣି?
ହଁ ହଁ ଖାଇସାଇଲିଣି।
ଅହ ଆଉ କଣ କରୁଥିଲ ବସଥିଲ?
ହଁ ବସିଚି ଏଠି ଆଉ କାମ ସଇଲାଣି ବାସନ ଫାସନ ଗୁରେ ପଡି ଥିଲା ମାଜି ଦେଇ ସାଇଲିଣି।
ହଁ ରାତିରେ ମାଜି ମୁଜି ଦେଲେ ଗୋଟେ କାମ ସରିଯାଏ। ମାଜି ମୁଜା ଦେଲେ ଟିକେ ଭଲ ଲାଗିବ। ସକାଳୁ ଉଠିଲା ଟିକେ ଫ୍ରେଶ ଫ୍ରେଶ ଲାଗିବ କାମ ଦାମ ଛିଡେଇ ଦେଇଥିଲେ କାମରା ପଡିଥିଲେ ମାନେ ଭାରି ଗୋଟେ ଚିନ୍ତା ଚିନ୍ତା ଲାଗେ
ସ୍କୁଲ ଯାଉଚି ତା ମିସି ତାକୁ ଖାଇକି ଯାଉନି କିଛି ନେଇକି ଯାଉନି ତା ମିସ୍ ପାଟି କରୁଚନ୍ତି କୋହୁଚନ୍ତି ତୁ ଖାଉନୁ ନୋଉନୁ ଦେହ ଖରାପ ହବ ହଁ ପାଟି କରୁଥିଲେ, କହିଲେ ମାମାର ତ ଦେହ ଖରାପେ, ପାଞ୍ଚ ଟା ରାତିରୁ ଉଠିକି ଯାହାହେଲେ ଟିକେ ଟି ଟିଫିନ ଫିପିନ କରିକି
ହଁ, ଦିଇଟା ବାଜି ଯାଉଚି ନା।
ହଁ ପା ଦିଇଟା ବାଜି ଯାଉଚି।
ଆଉ ଦିଇଟା ବାଜିଗଲା ଵେଳକୁ ଭୋକ ଲାଗୁଥିବ ନା?
ହୁଁ, ହୁଁ।
ଟିକେ କଣ ଖାଇଚ ତ। ଛତୁଆ ଫତୁଆ ଖାଆନ୍ତିନି ନା?
ଛତୁଆ ଖାଏ। ଛତୁଆ ବି ଟିକେ ପିଇ ସେ ସଖାଳୁ ଟିକେ ତାଙ୍କର ମାନେ ଖାଇବା ଛୁଆଙ୍କର ଅଭ୍ୟାସ।
ହଁ, ହଁ ଏତେ ସକାଳୁ ସେ ଖାଆନ୍ତିି।
ହୁଁ। ଏ ଭାଇ ଭଉଣୀ ଛତୁଆ, ହୁଁ। ସେ ଯୋଉ ହଷ୍ଟେଲରେ ରହୁଥିଲା ଛତୁଆ ପିଇକି ଯାଉଥିଲା, ସକାଳୁ ଆଉ କିଛି ତ ଦେବେନି ଖାଇବାକୁ, ଦି ଟାଇମ୍ ମାତ୍ର ଦଉଥିଲେ ଖାଇବାକୁ। ଦି ପହରେ ଦଉଥିଲେ ଭାତ ଖାଇବାକୁ, ରାତିରେ ରୁଟି ଦେବେ, ଭାତ ବି ଦେବେ, ଯିଏ ଯାହା ନେଇକି ଖାଇଲା ଆଉ। ଇଏ ରୁଟି ଖାଏ। ଆଉ ସକାଳେ ଦିପହରେ ଭାତ ଦେବେ, ଆଉ ଦି ଟାଇମ୍ ତମେ ତମ ନିଜେ ନିଜେ ଖାଇବ। ହ। ସେଇଥିପାଇଁ ଆଉ ସବୁବେଳେ କଣ ବିସ୍କୁଟ ସକାଳୁ ଖାଇପାରିବ କି? ଗ୍ୟାସ୍ ହୁଏ, ସେ ଛତୁଆ ପିଇ ଦେଇକି ଯାଏ।
ହଉ।
ମୁଁ କହିଲି ଭଲ ଅଭ୍ୟାସ ରଖିଥିଲୁ। ଏଇଠି ଟିକେ ପିଇ ଦେଇକି ଅଳ୍ପ ଟିକେ ଗୋଳେଇକି, ଭୋକ ହଉ ନ ହଉ ପିଇ ଦେଇକି ଯିବୁ। ଏ ଯୋଉ ସାତଟା ବେଳକୁ ଯାଉଛୁ ବୋଲି ତାକୁ କହିଲା, ମତେ ଭୋକ ଲାଗୁନି ଆଉ କଣ କରିବା।
ଲାଗୁନଥିବ ଆଉ? ଖାଇବା ଅଭ୍ୟାସ ଡେରି?
ହୁଁ, ହୁଁ।
ଖାଇବା ବେସ୍ତରେ ନା?
ହୁଁ।
ଏତେ ବର୍ଷା ହେଇକି, କିନ୍ତୁ ଗୁଳୁଗୁଳି ହଉଚି।
ହଁବା ଗୁଳୁ ଗୁଳି ହଉଛି ବା।
ଗରମ ଲାଗୁଚି।
ହୁଁ।
ଠାକୁର ଏଇନା ଅଣସର ଘରେ ରହିଲେ, ଏଇନା ଗରମ ହବ ଆଉ।
ଗରମ ହବ, ଦେହ ପା ବି ଖରାପ ହବ, ମାନେ ଖାଇବା ପିଇବା, ହଁ ଦେହ ଖରାପ ନା? ଏବେ ଖାଇବା ପିଇବା ଯେତେ କଣ୍ଟ୍ରୋଲ କରି ଖାଇବ ସେତେ ଭଲ।
ଆଜି ପା ବୋଉ ରୋଷେଇ କରିଥିଲେ, ବାପାଙ୍କୁ ଖାଇବାକୁ ଦେଇଛନ୍ତି।
ହୁଁ।
ଆଉ ସେ ଏଇନା ସନ୍ଧ୍ୟା ବେଳୁ କହୁଥିଲେ ମୋର ଗ୍ୟାସ ହଉଛି, ହଜମ ହଉନି। ବୟସ ହେଲାଣି ନା? ଖାଇବା ନ କମେଇଲେ ମାନେ ଯେତିକି ଦରକାର ଖାଇବ, ଟିକେ ଅଧିକ ହେଲେ ସାଙ୍ଗେ ସାଙ୍ଗେ ଗ୍ୟାସ ଆଉ।
ହୁଁ।
ଟିକେ ଅଧିକ ହେଲେ ଗ୍ୟାସ, ଆମେ ଦେଖୁନ ଟିକେ ଖାଇଦଉଛ ଏଇନା
ହୁଁ, ମୁଁ ବାସ୍ ସେଇ ଭାତ ତ ବଳିଥିଲା ଦିଟା ଯେ, ମୁଁ ଆଉ ତାକୁ ପଖାଳିନି ପଖାଳଟା ଖାଇଲା ବେଳକୁ ଗ୍ୟାସ ହେଇଯାଉଛି। ମୁଁ ତାକୁ ଗରମ ରଖିଦେଇଛି ମୁଁ କହିଲି କାଲି କି ଖାଇଦେବି ମୁଁ ଗରମ ଭାତ। ତାଙ୍କ ପାଇଁ ରୁଟି ଫୁଟି କଣ କରିଦବି। ଆଉ, ଏ ଛୁଆ ଭାତ ଏତେ ଖାଇବାକୁ ରାଜି ନୁହନ୍ତି।
ନାଇଁ, କୃତି ସୁନ୍ଦରକୁ ଆ ସକାଳୁ ରୁଟି ଖାଇଆକୁ ଦେଇଥିଲି, ଫୁଣି ରୁଟି ଦେଇ ଦେଇେଥିଲି ସେ ପୁରା ଆ ଟିଭ୍ ହେଇକି ଅଛି, ଏଇ ଯୋଉ ଥାଳିଏ ଥାଳିଏ ଭାତ୍ ତ ଖାଇ ଦେଲା ଅଳୁ, ଖାଲି ପଡିକି ରହୁଚିଁ, ଆଉ ସୁ ସମୟ ଅଛି ଆଉ ଶୋଇବାକୁ? ପାଠ ପଢିବାକୁ ପଡିବ।
ହୁଁ।
ହୁଁ।
ଶରୀରର ଯେତେ ଆକ୍ଟିଭ୍ କରି କମ୍ କମ୍ ଖାଦ୍ୟ ଖାଇକି ରଖିବ ଠିକ୍।
ହୁଁ, ହୁଁ।
ମୁଁ ପା କାଲି ରାତିରେ ଏନ୍ତି ଖାଲି ଦିଟା ରୁଟି-ଇ, ଗୋଟେ ରୁଟି ଶୁଖିଲା ଚୋବେଇ ଦେଇଥିଲି। ଆଉ ଗୋଟେ ମାନେ ଖାଲି ଖାଇ ଦେଇଥିଲି। ଆଉ ଗୋଟେ ରୁଟି ଟିକେ କ୍ଷୀରରେ ଖାଇ ଥିଲି। ସାଢେ ଚାର୍ ଟା ରୁ ଉଠିକି ପୁରା ଆକ୍ଟିଭ୍ ଚାର୍ ଟା ପନ୍ଦରରୁ। ଆପେ ଆପେ ନିଦ ଭାଙ୍ଗି ଗଲା। ଭାଙ୍ଗିକି ପୁରା ଆକ୍ଟିଭ୍, ଛୁଆଙ୍କୁ ଡାକିକି ପୁରା-ଆ
ଉଁ।
ଆ ଦେହଟା ଭଲ ଲାଗିଲେ ସିନା ଉଠିବ, ବୁଲିବ, କାମ କରିବ। ଆ ଯଦି ଅଳସୁଆ ଲାଗିବ କଣ କରି
ହୁଁ।
ଆମର ତ ଶୋଇବା ଡେରି। ଡେରିରେ ଶୋଇଲା ଅଳୁ ସଖାଳୁ ଉଠି ପାଇଲେ ହବ ନା ଆଉ!
ସେଇୟା।
ଏଁତି ଆଉ, ତମେ ଖାଇସାଇଲଣି?
ସେଇତ ରୋଷେଇବାସ ହବ, ଖାଇବ, ପିଇବ ଆଉ କଣ କାମ ନା?
ହୁଁ, ହୁଁ।
ବାସନ ମାଜିବ, ଲୁଗାପଟା ବର୍ଷା ଦିନରେ ଖାଲି ଶୁକା, ତୋଳ, ପକ୍
ହଁ, ମୁଁ ବା ସେପଟ ଘର ଗୋଟେ ତାର ଟାଣି ଦେଇକି, ଛାତ ଉପରେ ଆଉ ଶୁଖେଇ ତ ହଉନି କି ଏ ତଳ ଉପର ହେଇପାରିବନି, ମୋ ଗୋଡ ଖରାପେ। ସେପଟ ଘରେ ଗୋଟେ ତାର ଟାଣିକି ଶୁଖେଇଚି ସବୁ ଉଁ ଫ୍ୟାନ୍ ଦେଇକି, ଆଉ କଣ କରିବି?
ହଁ, ବା।
ଆ ଝିଅ ସ୍କୁଲ ଯାଉ ଚି ଡ୍ରେସ୍ ଗୋଟେ ପଡୁଚି। ତା'ପରେ ଘର ପିନ୍ଧା ନାଇଟ୍ ଫାଇଟ୍ ପିନ୍ନୁଚି ଯେ ହେରା ପଡୁଚି। ପୁଣି କେତେବେଳେ କୁଆଡେ ମାର୍କେଟ୍ ଫାର୍କେଟ୍ ପଳେଇଲେ, ସିଏ ହଳେ ଡ୍ରେସେ। ଏମତି
ମଣ୍ଡ।
ଉଁ।
ନାଇଁ ଯୋଉ ସେଇଆ ତ କଥା ଆଉଁ।
ହୁଁ, ତମେ ଖାଇ ସାଇଲଣି?
ନାଇଁ, ମୁଁ ଖାଇନି। ଖାଇନି ଖାଇବି ଆଉ।
ହୁଁ।
ଖାଏଁ।
ଛୁଆ ସବୁ କେହି ଖା-ଖାଇସାଇଲେଣି ନା, ଖାଇନାହାଁନ୍ତି?
ସେ ଯୋଉ ଡେରିରେ ଭାତ ଖାଇଥିଲେ।
ହୁଁ, ହୁଁ। ହେମିତି ଆ
ଖାଇ, ଡେରିରେ ଭାତ୍ ତ ଖାଇଥିଲେ ତ! ଆଉ ଭୋକ ହେଇନି, ଏକାଥରେ ଖାଇବେ ଶୋଇପଡିବେ କାଇଁ ନା ଆଜି ଆଉ ଆସିକି ଆଉ ସୁଆ ସୁଇ କରିନାହାନ୍ତି ନ
ହୁଁ ହୁଁ ହୁଁ ହୁଁ।
ଏ ଜଗିବାକୁ ତ ପଡୁଚି ପାଠ ପଢିବାକୁ ଭାରି ହଇରାଣ ମଣିଷ ଆଉ ବଡ ବଡ ପିଲା ସିନା ନିଜେ ନିଜେ ହୁଅନ୍ତେ।
ହୁଁ।
କରରେ କରରେ କରରେ ଆଇଲ ତମକୁ ଯେତିକି କାମ ଦିଆ ହେଇଚି ତମେ କରଦବ ଶ ଶଇଲା ଖାଇଦବ ଯାହା ମିଳିଲା ଶୋଇପଡିବ।
ହୁଁ।
ଆଉ ତେଲେଇବାକୁ ପଡୁଛି।
ହୁଁ।
ସେ ବୋଧେ ଡିଉଟିରୁ ଆସିକି ରୋଷେଇ ଆରମ୍ଭ କଲାଣି କଣ ପ୍ରେସର୍ କୁକର ତ ସିଟି ମା ମାନେ
ହୁଁ ହୁଁ ହୁଁ। ଆଜି ଜଲଦି ପଳି ଆସିଚି କଣ ଡିଉଟି ରୁ ମାନେ ସରିଗଲା ମତେ ଫୋନ୍ ବି ମାରିଥିଲା।
ଓହୋ ଯୋଉଦିନ କମ୍ ଲୋକ ଯିବେ ତାଙ୍କୁ
କମ୍ ଲୋକ ମାନେ ଭାଙ୍ଗିବାକୁ ଯୋଉ ଦିନ ନ ପଡିବ ବେଶୀ ଲୁଗାପଟା ସେଇଦିନ ତାଙ୍କୁ କମ୍ ଲାଗିବ।
ଆଉ ପ୍ରକୃତରେ ଗୋଟିଏ ଲୁଗା ନବାକୁ ଲୋକ ପଚାଶ ଟା ଲୁଗା ପକେଇ ଦେଇକି ଯାଉଛନ୍ତି ମୁଁ କହିଲା ମୁଁ ଯେତେବେଳେ ଯାଏ।
ନାଇଁ ଲୁଗା ଗୁଡା ଏତ ଖୋଲୋନାହାନ୍ତି ଲୁଗା ଖୋଲେଇ ଦଉନାହାନ୍ତି କିନ୍ତୁ ଡ୍ରେସ୍ ଖୋଲୁଛନ୍ତି। ଡ୍ରେସ୍ ଗୁଡା ଇଏ ଡ୍ରେସ୍ ଇଏରେ ଅଛି ନା ଭାଙ୍ଗିବାକୁ ଆକୁ
ହଁ ହଁ ଯୋଉ ମାନେ ମୁ ଯୋଉଡା ମୋର କଲର୍ ଚଏସ୍ ନହବ କି ଯୋଉଟା ଚଏସ୍ ନହବ ମୁଁ ସିଧା କଇବିି ନାଇଁ ଦେଖାନି ଖୋଲନି ହଇରାଣ ନା।
ଆଉ ଭାରି ହଇରାଣ କିନ୍ତୁ ଡ୍ରେସ୍ ଯେତେ ସେଦିନ ଗୋଟେ ଲୋକଟା ଡ୍ରେସ୍ ଯୋଉ ମାନେ ଆସିଥିଲା ଗୋଟେ ସ୍ତ୍ରୀ ଲୋକ ଆଉ ସେପଟେ ସିଡିଏ ଲୋକଉଡା ଟିକେ ଭାରି ଇଏ ନୁହଁ କି ସିଏ ଆ ଆସିଥିଲା ସେ ଜଣଙ୍କୁ କହିଲା ସେ ଯେମତି ଦେଖେଇଲାନି ତାକୁ ସେ ତାକୁ ତାପରେ ବହୁତ୍ ଗୁଡ଼େ ଗାଳି ଗୁଲଜ କଲା ଗାଳି ଗୁଲଜ କଲା କଇଲା ମୁଁ ଯାଇକି ତମ ମ୍ୟାନେଜରଙ୍କୁ କହିବି ତମେ ଙ୍କ ପାଇଁ ଏଠି ଅଛ ସେ ଡରିକି ସେଠୁ ସେମାନେ କଇଲେ ନାଇଁ ନାଇଁ ତାଙ୍କ ଯିଏ ମେନ୍ ମ୍ୟାନେଜର କଇଲେ ନାଇଁ ନାଇଁ ସେ ଡ୍ରେସ୍ ଯିଏ କହୁଛନ୍ତି ତାଙ୍କୁ ଦେଖାଅ ନ ଦେଖେଇଲେ ସେମାନେ ଏଠୁ ଇଏ ହଉ ଛନା କଷ୍ଟମର ଅସାନ୍ତି ହେବେ ନୂଆ ଦୋକାନ ଟା ଖୋଲୁଛି ନା ଏବେ।
ହଁ ହଁ।
ହୁଁ।
କେତେ ଟଙ୍କା ଖର୍ଚ୍ଚ ହଉଚି ନା ଗୋଟେ ଗୋଟେ ସୋ ରୁମ୍ ରେ ପୁଣି ଚାର୍ଜ ଦଉଚନ୍ତି।
ପୁରା ତିନି ମହଲା ଉପୁରୁକୁ ହେଇଚି ବଢ଼ିଆ ହେଇଚି ପୁରା ତିନି ମହଲା ଉପୁରୁକୁ ହେଇଚି ବଢ଼ିଆ ହେଇଚି।
ହଁ ଯିବି ଦିନେ ବୁଲି ଆସିବି ଟିକେ।
ଏ ଲିପ୍ଟି ଲାଗିଚି ଲିପ୍ଟିରେ ଯିଏ କିନ୍ତୁ ଯୋଉମାନେ ୱାର୍କର ମାନେ କାମ କରୁଚନ୍ତି ତାଙ୍କୁ ଲିପ୍ଟି ରେ ଏତେ ଯିବା ଆସିବା ନାହିଁ। କଷ୍ଟମର ଯିବେ କଷ୍ଟମର ଯିଏ ସେମାନେ ଯିିବେ ଆଉ ଚାହା କଫି ଅହରହ। ଚା କଫି ତମେ ଯେତେ ପିଇ ପାରିବ ହଁ ମାନେ କଷ୍ଟମର ମାନେ ବି ଗଲେ ପିଇବେ।
ହଁ ନହେଲେ ସେଠି ବସି ବସି ନିଦ ଲାଗିବନି ସେମାନଙ୍କୁ।
ହଁ ହଁ ହଁ। ବସିବ ନାହିଁ ତ ଠିଆ ହବ ଖାଲି ଆଉ।
ହଁ ଏଇ ଯୋଉ ତଳେ ବସ
ତଳେ ସେମାନେ ଖାଲି ଶାଢୀ କାଉଣ୍ଟର ରେ ତଳେ ବସିବେ ଧର ପାଟ ଶାଢୀ ଦେ ଦେଖେଇବାକୁ ଅଛି ତମକୁ ଅଲଗା ଶାଢୀ ଅଛି ସେମାନେ ବସିବେ କିନ୍ତୁ ଡ୍ରେସ ଯୋଉମାନେ ଦେଖ ଦେଖୋଉଚନ୍ତି ସେମାନେ ଠିଆ ଠିଆ ହେଇକି ଷ୍ଟୁଲ୍ ଗୋଟେ ଅଛି ତମେ ଦ କଷ୍ ଷ୍ଟମର ଆସଥିବେ ଯେତେବେଳେ ତମେ ଆଉ ଇଏ କରିପାରିବନି ଆଉ।
ହଁ ହଁ ହଁ।
ଠିଆ ହେଇଥିବ ଯେତେବେଳେ କଷ୍ଟମର ଧର ଟିକେ ଫାଙ୍କାଥିବ ତାହେଲେ ତମେହେଇଠି ଗୋଟେ ଷ୍ଟୁଲ୍ ଡେଙ୍ଗା ଷ୍ଟୁଲ୍ ଟେ ଦେଇଚନ୍ତି ଟିକେ ବସି ପଡ଼ିବ।
ଅଁ ହଁ ଆଜି ଟିକେ ବୋଧେ ଲୋକ କମ୍ ଆସିଥିବେ ଆଉ?
ହଁ ଆଜି ଯଦି ଡ୍ରେସ୍ ନଥିବ ଭାଙ୍ଗିବାକୁ କାରଣ ସିଏ ନଅଟାରେ ତାଙ୍କର ବନ୍ଦ ଦୋକାନ। କିନ୍ତୁ ଡ୍ରେସ୍ ଭାଙ୍ଗିବାକୁ ତାଙ୍କୁ ଘଣ୍ଟାଟା ଲାଗିଯାଉଚି ପୁରା ମୁଣ୍ଡେ ଉଞ୍ଚା ଡ୍ରେସ୍ ପକେଇ ଦଉଚନ୍ତି ସେଦିନ ଆମେ ଯାଇଥିଲୁ ଦେଖିଲୁ ପା ଏତେ ଡ୍ରେସ୍ ପକା ହେଇଚି ସେ ତିକ ସବୁ ଭାଙ୍ଗିଲା ବେଳକୁ ତାଙ୍କୁ କିନ୍ତୁ ଏଇ ଇଏ ଟାଇମ୍ ରେ ରଜ ସାବିତ୍ରୀ ଟାଇମ୍ ରେ ପ୍ରବଳ ମାନେ ଇଏ ହବ ମାନେ ଡ୍ରେସ୍ ସବୁ ଖୋଲିକି ପକେଇଦେବେ ଭାଙ୍ଗିବାକୁ ବହୁତ୍ ଇଏ ହବ।
ସେଇୟା ବା।
ହୁଁ।
ଡ୍ରେସ୍ ଗୁଡ଼ାବି ଭାଙ୍ଗିକି ନଥୋଇଲେ ସକାଳୁ ଗଲାବେଳୁ କାମ ଗୁଡ଼ା ଅପରିଷ୍କାର ହେଇ ପଡ଼ିଥିବ। ତାପରେ ସେ ପିଲାଙ୍କୁ ପଇସା କାଇଁ ଦେବେ ତମେ ତମ ଫୋପାଡ଼ି ଦବ ସବୁ ନାଁ କି। ଟଙ୍କା ଦେବେ ନା ମିନିଅମ୍ ଦିନୁ ତିନିଶ ରୁ କମ୍ କଣ ଦେବେ।
ହୁଁ।
ତା ଭିତରେ ଚାୟା ଖାଇବା ପିଇବା ସବୁ ଦଉଚନ୍ତି ନା।
ହୁଁ ହୁଁ ଜଳଖିଆ ଦଉଚନ୍ତି ସନ୍ଧ୍ୟା ବେଳେ ସାଧା ଦଉଚନ୍ତି କୋଉ ଦିନ କୋଉ ଦିନ ସାଧା ଦଉଛନ୍ତି କୋଉ ଦିନ କୋଉ ଦିନ ପିଆଜ ରସୁଣ ସବୁ ବରା ପିଆଜି ଆଳୁ ଚପ୍ ସିଙ୍ଗେଡା ହଁ ହଁ ବାର ଦେଖିକି ସାଧା ଆଣୁଚନ୍ତି। ହୁଁ, ସ୍ତ୍ରୀ ଲୋକ ଝିଅ ପିଲା ଗୁରୁବାର ଖାଇବେନି ସୋମବାର ଧର ସୋମବାର ବି କରନ୍ତି। ବହୁତ ଝିଅ ପିଲା ସ୍ତ୍ରୀ ଲୋକ ସୋମବାର ବି ଖାଇବେନି। ଏମ ସବୁ ବାର ଦେଖିକି ଆଣୁଛନ୍ତି ଆ।
ସେୟା ପା।
ଉଁ। ଏମତି ଆଉ ହୁଁ ଚାହା ପିଇବ କ ଫି ପିିବ ଖାଇବ ମାନେ ଏଇଆ ଦିନ ସାରା ଏମିତି ମାନେ କଷ୍ଟମର ଆସିବେ ରେଟ୍ ପଚାରିବେ। ଏଇ ରେଟ ଏଇଟା ସେଇ ରେଟ ସବୁ ସେଇଟା ଜାଣି ଲେଖା ହେଇଚି କିନ୍ତୁ ତା ଦେହରୁ ଡିସକାଉଣ୍ଟ ଶହେ ଟଙ୍କା ଲେଖା କରୁଚନ୍ତି। ଆଉ ଯୋଉଟା ହଁ ନୂଆ ସବୁ ଡିସକାଉଣ୍ଟ ଶହେ ଟଙ୍କା ଲେଖା ଆଉ ଯୋଉଟା ଦାମିକିଆ ଦାମିକିଆ ଡ୍ରେସ ସେଥିରୁ କେତେ ହଜାର ହଜାର ଟଙ୍କା ନେଖା ଡି କାଉଣ୍ଟ କରୁଛନ୍ତି କାରଣ ଆମେ ସେଦିନ ଦେଖିଲୁ ଗୋଟେ ଝିଅ କିଣିଲା ବାଇଶ ଟଙ୍କା ଡ୍ରେସ ଟା ଏଇଟା ନଅଶ ଟଙ୍କାରେ ଦେଲେ ନା କଣ। କେତେ ବାଇ ଶ ଟଙ୍କାଥିଲା କି କେତେ ବାରଶହ ଟଙ୍କା ଥିଲା ନା କଣ ଏମିତି କେତେ ଟଙ୍କା ଗୋଟେ ଡିସକାଉଣ୍ଟ କରିଥିଲେ। ମୁଁ ଆଉ ଠିକ ସେ ଜାଣିପାନି ହୁଁ।
ହଁ ତାଙ୍କର ଲେଖା ଉଡା ସେମିତି ଥାଏ ଧର ବ ତିଶହ ଟଙ୍କା ଶାଢ଼ୀ ଟା ତାଙ୍କର ମାନେ ବାଇସ ଟଙ୍କା ଶାଢ଼ୀ ତାର ବତିଶ ଲେଖା ହେଇ ଥିବ।
ହୁଁ ହୁଁ ହୁଁ।
ସେଟୁ କହ ଆମର ଏଟା ଅତିକତମ କଣ ପାଆନ୍ତି ଲେଖନ୍ତି କଣ ଟ ଥିବ ନୀତି ନିୟମ
ହୁଁ।
ଏବେ କିନ୍ତୁ ଏଯୋଉ ସମ୍ବଲପୁର ଶାଢୀଅରା ବହୁତ୍ ରେଟ୍ ବଢି ଯାଇଚି।
ହୁଁ ହୁଁ ସେଗୁଡ଼ା ପାଟ ଶାଢ଼ୀବି ରଖିଚନ୍ତି ସେଠି ଆମେ ସେଦିନ ବୁଝିଲୁ ଯାଇଥିଲୁ ଦେ ଦେଖିଲୁ ସାତ ହଜାରେ ଆଠ ହଜାରେ ଛଅ ହଜାରେ ଏମିତିଆ ପାଠ ଶାଢ଼ୀ ଅଛି। ଆଉ ଯୋଉ ଏଇ ସମ୍ବଲ ପୁରୀ ଶାଢୀ ଗୁଡ଼ା ଯୋଉ କଟନ କମ୍ବଲ ପୁରୀ ସେଗୁଡ଼ା ସବୁ ଅଠରଶହ ଦିଇ ହ ଏକୋଇଶହ ଆଉ ପଚିଶିଶହ ଏମିତି ସବୁ।
ଓ ହୋଉ। ହଉ ମୁଁ ଟିକେ ରଖୁଚି ଆଁ ଟିକେ ପାଣି ଟିକେ ଆଣିକି ଆସେ ବୋତଲରେ ହଉ।
ହୁଁ।